ହ୍ୟାଲୋ।
ହ୍ୟାଲୋ ସାଇ।
ହୁଁ।
ତମେ ଏବେ ଅଛ କୋଉଠି।
ମୁ ଟିକେ ବାହାରେ ଅଛି।
ବାହାରେ ମାନେ କୋଉଠି ଭୁବନେଶ୍ଵରରେ।
ହଁ ସେଇ ପାଖପାଖି ଅଛି ଆଉ।
ଅଁ ହଁ ଆଉ କେମିତି ଅଛ।
ଭଲ ଅଛି।
ଆଉ ଘରେ ସମସ୍ତେ କେମିତି ଅଛନ୍ତି।
ସମସ୍ତେ ଭଲ ଅଛନ୍ତି।
ମୁଁ କୁଆଡ଼େ ଶୁଣିବାକୁ ପାଇଲି ତମର କୁଆଡ଼େ ବାହାଘର ଠିକ୍ ହେଇଯାଇଛି?
ହଁ ବା ହେଇଛି ବାହାଘର ଠିକ୍।
ଆଉ ଆମୁକୁ ଡାକିବ ତ?
ସିଓର୍। ନ ଆସିଲେ ବାହାଘର ହେବ କେମିତି? ତମେ ଆସିବାକୁ ପଡିବ।
କୋଉଠି ହଉଛି ବାହାଘର ତମର?
ସେଇ ଆମର ଏରିଆରେ ଆଉ। ସେ ବରଗଡ଼ ସମ୍ବଲପୁୁର ଏରିଆରେ। ବରଗଡ଼ ବରା ଖାଇ ଯିବା ଆଉ ହେଲା।
ହଉ ଠିକ୍ ଅଛି ନିଶ୍ଚିନ୍ତ, ହଁ ନିଶ୍ଚିନ୍ତ।
ହଉ ଠିକ୍ ଅଛି। ଆଉ କିଏ କିଏ ଆସିବ ସବୁ?
ହଁ ଦିଦି ଯିବ, ମୁଁ ଯିବି ଆଉ ଭାଇ ଯିବ ଆଉ।
ଠିକ୍ ଅଛି ଠିକ୍ ଅଛି। ଜଣେ ଆସିବ ଏଞ୍ଜୟ କରିବା ଆଉ।
ହଁ ନିଶ୍ଚିନ୍ତ।
ହୁଁ ହୁଁ।
ଆଉ ତମର ଖିଆପିଆ ସବୁ ସଇଲାଣି?
ହଁ ସଇଲାଣି।
ହଁ ଆଉ, ଆଉ କଣ କରୁଥିଲ କଣ ଏବେ?
କିଛି ନାଇଁ ରୁମ୍ ରେ ଅଛି ଆଉ।
ଉଁ ହୁଁ।
ହୁଁ ହୁଁ, ଆଉ ଘରେ ସବୁ ଭଲ ଅଛନ୍ତି?
ହଁ ସମସ୍ତେ ଭଲ ଅଛନ୍ତି।
ହୁଁ।
ମୁଁ ପଚାରୁଥିଲି କି ତମର ଯୋଉ ଉଁ ବରଗଡରେ ମାନେ ତମେ ରହୁଛ ବୌଦ୍ଧରେ ଟି?
ହୁଁ ହୁଁ।
ହଁ ବୌଦ୍ଧରେ ମାନେ ସେମିତି କଣ ଭଲ ପ୍ଲେସ କିଛି ଅଛି ମାନେ ଭଲ ଜାଗା କିଛି ଅଛି? କୁହ ଏମିତି କିଛି ଜାଗା କୁହ ମାନେ ସେଠି ଯାଇକି ବୁଲାବୁଲି କଲେ ଟିକେ ମାନେ ମାଇଣ୍ଡ ଫ୍ରେଶ୍ ହବ। ତା ସହିତ ମାନେ ଟିକେ ଶାନ୍ତି ବି ଲାଗିବ।
ହଁ ହଁ ହବ ଆସୁନୁ। ଆମର ଅଛି ମାନେ ଆମ ଘର ପାଖରେ ଯୋଉ ଝରଣା ଅଛି।
ହୁଁ।
ହଁ ଝରଣା ର ମାନେ ଏ ଶହେ ଅଶି ଫୁଟ ଉପରୁ ସେ ପାଣି ପଡୁଛି।
ଏତେ ଉଚାରୁ?
ହଁ। ତାକୁ ତାକୁ କୁହନ୍ତି ପୋକଡ଼ାଝର୍। ହେଲା ଆଉ ଗୋଟେ ଅଛି କୁମ୍ଭିଝଲ୍। ଆମ ଘର ପାଖରେ ଦିଟା ଝରଣା ଅଛି। ଆଉ ତିନିଟା ଡେମ୍ ବି ଅଛି। ନୂଆପଡା ଜେମ୍, ମାନଝର୍ ଜେମ୍ ଠିକ୍ ଅଛି।
ହଁ।
ସେଇଗୁଡା ସବୁ ଅଛି ବୁଲାବୁଲି କରିବ। ଆସି ଆସିକି ଯାଓ ବୁଲାବୁଲି କରିକି ଯିବ ସବୁ ଭଲଲାଗିବ।
ଆଉ ସେଠି ସବୁ ମନ୍ଦିର କଣ ଅଛି?
ମନ୍ଦିର ଅଛି। ଶିବଙ୍କ ମନ୍ଦିର ତିନି ଚାରିଟା ଅଛି। ବଡ ବଡ ମନ୍ଦିର ସବୁ ଅଛି। ମାନେ ନେ ଆଉ ମାଆଙ୍କର ମନ୍ଦିର ଅଛି। ଭୈରବୀ ମନ୍ଦିର ଅଛି। ଶୀତଳା ମନ୍ଦିର ଅଛି। ଦୁର୍ଗାଙ୍କ ମନ୍ଦିର ଅଛି। ବଡ ବଡ ସବୁ ମନ୍ଦିର ବି ଅଛି। ଆଉ ଆମର ଆଜି ବୋ ମାନେ ସବୁଠୁ ବଡ ହେଲା ଆମର ଆଜି ଏ ମାନେ ଅଡି ଏଠାର ଅଁ ତିନି କିଲୋମିଟର୍ ବ୍ରିଜ୍ ଅଛି। ମହାନଦୀ ଓପରେ ମାନେ ଅଲ୍ ଓଡିଶାରେ ସେମିତି କିଛି ବ୍ରିଜ୍ କୌଣସି ବ୍ରିଜ୍ ନାହିଁ।
ହୁଁ।
ଏଇ ସବୁ ଜିନଷ ସବୁ ଅଛି ପ୍ଲାନ କରିକି ଯିବ ଆଉ। ଆଉ ଆମର ଏଇଠି ଘର ପାଖରେ ଯୋଉ ଅଛି ମାନେ ଗରମ୍ ପାଣି ମାନେ ଅ ତ ମ। ତ ପାଣି।
ହଁ।
ଯୋଉ କୁହନ୍ତି।
ହଁ।
ତପ୍ତପାଣି ବାହାରୁଚି ଦେଖିକି ଯିବ। କେବେ ଗୋଟେ ପ୍ଲାନ୍ କର ଆସି ଦେଖିକି ଯିବ।
ହଁ ନିଶ୍ଚିନ୍ତ ତମେ କହିଲଣି ମାନେ ଆମେ ନିଶ୍ଚିନ୍ତ ଯିବୁ।
ହୁଁ ହୁଁ।
ତାପରେ ଆଉ ତମେ ଏବେ କୁଆଡେ ଯାଇଥିଲ ମତେ ନା। ଦିଦି କହୁଥିଲା ତମେ ଏବେ ଯାଇଥିଲ କୁଆଡେ ପୁଟବର୍ତ୍ତୀ ଯାଇଥିଲ ବାବାଙ୍କ ଇଏ କୁ ସେ ଠି ଯାଇକି ତମେ ସେଠି କଣ କରୁଚ କଣ?
ଆମ ବାବାଙ୍କର ମାନେ। ଏଁ ବହୁତ୍ ପ୍ରକାର୍ ସବୁ ଜିନଷ ଅଛି ଆଁ ମାନେ। କେମତି ସମସ୍ତେ ସବୁ ଲୋକ କେମିତି ସେବା ପାଇପାରିବେ। ଇଏ ଦୁଃଖୀ ଦୁଃଖ ଯେକି ଜଣେ ଲୋକ ଅଛନ୍ତି ତାର ର କ୍ତ ଅଭାବ ହେଲା ଆମେ ବ୍ଲଡ଼ଟେଷ୍ଟ କରିକି ଆମେ ତାକୁ ସେବା କରିପାରିବୁ କୋଉ ଏରିଆରେ। ମାନେ ଖରାପ୍ ପାଣି ବାହାରୁଚି ସେ ଗାଁରେ ଆମେ ଏଁ ଗୋଟେ ମାନେ ଅଛି ଆମର। ଆମର ସଂଗଠନ ତରଫରୁ ଗୋଟେ ମେସିନ୍ ଲଗେଇକି ଆମେ ଭଲ ପାଣି ପିଇପାରିବୁ ଫ୍ରି ରେ। ଆଉ ଆମ ବାବାଙ୍କ ଆଶ୍ରମରେ। ମାନେ ଏମ୍ତିରେ ମେଡିକାଲ ଟ୍ରିଟମେଣ୍ଟ ବି ହେଇପାରୁଚି ସବୁ ଜିନ ସବୁ ଜିନଷ ର ଆ ତାଙ୍କ ଆଶ୍ରମରେ ଇଏ ବି ଅଛି। ଦେଇକି ଯିବା ଆସିବା ମାନେ ଉଁ ସବୁ ସୁବିଧା ଅଛି। ଖାଇବା ପିଇବା ସବୁ ସ କମ୍ ପଇସାରେ ହେଇପାରିବ ରହିବା କମ୍ ପଇସାରେ ହେଇପାରିବ।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
ହଉ ଚାଲ ବୁଲିକି ଆସିବା ଭଲ୍ ଲାଗିବ।
ହଁ ଯିବା ତାହେଲେ କୋଉଦିନ ତମେ କହିଲଣି ଏତେ ଭଲ ସବୁ ବୋଲି ଯିବା ନିଶ୍ଚିନ୍ତ। ତାପରେ ତାପରେ ପଚାରୁଥିଲେ କି ସେଠି ମାନେ ଯୋଉ। ଅ ମାଗେଣାରେ ଚିକିତ୍ସା ଯୋଉ କରାହଉଚି ମାନେ କୋଉ କୋଉ ରୋଗ ପାଇଁ ସବୁ କରାହଉଚି।
ସବୁ ସବୁ ସବୁ ପାଇଁ ସବୁ ଜିନଷ ପାଇଁ।
ସବୁମାନେ କଣ କଣ?
ଉଁ ସବୁ ଜିନଷ ପାଇଁ ମାନେ ଯାହାବି ହଉ। ଦେହର ଯାହା କିଛି ଅସୁବିଧା ହେଲେ ବି ସେ ଫ୍ରି ଟ୍ରିଟମେଣ୍ଟ ହେଇପାରିବ।
ଓହୋ ପୁରା ଫ୍ରିରେ କରୁଚନ୍ତି ସେଠି? ହଁ ହଁ ଆଉ ସେଠି କଣ। କଣ ଅଛି ବାବାଙ୍କ ମନ୍ଦିର ଅଛି ତାପରେ ଆଉ କଣ ଅଛି ସେଠି?
ହଁ ହଁ। ସେ ମୁଖ୍ୟ । ମାନେ ମନ୍ଦିର ଅଛି ବାବାଙ୍କ ଆସ୍ ସେମାନେ ବାବା ଯୋଉ ଦେହତ୍ୟାଗ କଲେନି କି। ସେଇଠି ତାଙ୍କର ମାନେ ଏଁ ସମାଧି ଦିଆ ହେଇଛି ବାବା ଙ୍କୁ। ହଁ ସେଇ ସମାଧୀ ଦର୍ଶନ କରିକି ଆସିବ।
ତାପରେ ସେଠି କଣ ପଢାପଢି ପାଇଁ ବି କିଛି।
ହଁ ପଢାପଢି ପାଇଁ ବି କଲେଜ ଅଛି। ସେଠି ଫ୍ରି ରେ ବି ପଢା ବି ହଉଛି ବା ଆଶ୍ର ବାବାଙ୍କ ତରଫରୁ। ସେଠି ଫ୍ରିରେ ଜିପେନ୍ ପଢା ଶିକ୍ଷା ବିଭାଗ ସବୁ ଜିନିଷ ଫ୍ରିରେ ହଉଛି ସେଠି। ବାବା ସେଇଠି ସବୁ ସୁବିଧା କରିଦେଇ ଯାଇଛନ୍ତି ଆମପାଇଁ।
ଓ ହୋ।
ହୁଁ।
ତା ତା ସହିତ ଆଉ କିଛି କଣ ଫ୍ରି ମାନେ। କଣ ସୁବିଧା ମାନେ ସେବା କଣ ଦଉଛନ୍ତି।
ସେଇଠିକି ଗଲା ପରେ ଆମେ ଯୋଉ ଯିବାନି କି ସେଇଠି ଆମକୁ ମାନେ। ଫ୍ରିରେ ରଖିବାର ବି ସୁବିଧା ଅଛି ଫ୍ରିରେ ଆପଣ ରହି ବିି ପାରିବେ ହେଲା କିଛି ଅସୁବିଧା ନାହିଁ। ଆଉ। ଗୋଟେ ବେଡ କୁ ସେଠି ଦଶ ଟଙ୍କା ମାତ୍ର ଗୋଟେ ଦିନକୁ ଗୋଟେ ବେଡ କୁ ଦଶ ଟଙ୍କା। ସେମିତି ବି ସୁବିଧା ସି ହଁ ଆମେ ବାହାରେ ଯୋଉ ରହୁଛେ। ଧର୍ମେଚାରୀ ମାନେ ପଚାଶ ଟଙ୍କା ଶହେ ଟଙ୍କା ନେଉଛନ୍ତି ସେଇି ଟି ଦଶ ଟଙ୍କା ମାତ୍ର। ବାବାଙ୍କ ମାନେ ଆଶ୍ରମ ଭିତରେ ଦଶ ଟଙ୍କାରେ ଆମେ ରହିପାରିବା
ଗୋଟେ ଦିନକୁ।
ହଁ ଆଉ ଆଶ ତାଙ୍କର ଆଶ୍ରମ ଭିତରେ ଗୋଟେ କ୍ୟାଣ୍ଟିନ ଅଛି ସାଉଥ କ୍ୟାଣ୍ଟିନ। ସେ କେଣ୍ଟିନ୍ ରେ ମାନେ ମାନେ ସେ ମାନେ ସାଉଥ୍ ର ଖାଦ୍ୟ। ଭାତ ରସମ ଏଇ ସବୁ ଜିନିଷ ମିଳେ ସା ତମେ ସେଇ ମିଳିବ ସେଇଠି ଆମେ ପନ୍ଦର ଟଙ୍କା ର ଖାଇପାରିବା।
ଓ ସେ ମାନେ କେତେ କଣ ଟଙ୍କା ସେଠି ଖାଇବାର।
ପନ୍ଦର ଟଙ୍କା ଖାଇବାରେ।
ଓ ଜଣକା ପନ୍ଦର ଟଙ୍କା।
ହଁ।
ଓହୋ ତାପରେ। ମୁଁ ଶୁଣିଥିଲି ତା ଭିତରେ ବାବାଙ୍କର ଯୋଉ ଆଶ୍ରମ ଅଛି। ସେ ଆଶ୍ରମ ଭିତରେ ବି ଗୋଟେ ମାନେ। କଁ କହିଲ ମାର୍କେଟ ଭଳିଆ ଅଛି ସେଠି ଡ୍ରେସ ପେଣ୍ଟ ସବୁ ବି ମିଳୁଛି।
ହଁ ବାବାଙ୍କ ସପିଂ ମଲ ଯୋଉ ଟା ସପିଂ ମଲ କୁହାଯାଏ। ହଁ ମା ମାନେ ଜିନିଷ ଗୁରା କିଣା ହେଇଚି ସବୁ କିଣାକୁଣା ହେ। ସବୁ ସେଇଠି ବହୁତ କମ୍ ମାନେ ବହୁତ କମ୍ ପଇସା ସେ ଜିନିଷ ସବୁ ମିଳେ। ଆମେ ଯୋଉ ଆମେ ବାହାରେ ଯୋଉ ଜିନିଷ ସବୁ କିଣୁଛେ। ସେଇ ମାନେ ଆଶ୍ରମ ଭିତରେ କମ୍ ମାନେ କମ୍ ପଇସାରେ ଆମେ ଜିନିଷ ପାଇପାରିବା।
ଉଁ ହୁଁ ତା ସହ ମାନେ ସେଠି ବି ଆଉ ଗୋଟେ ମୁଁ ଶୁଣିଥିଲି। ମାନେ ପ୍ୟାକେଟ୍ ହିସାବରେ। ଯୋଉ ଚକୋଲେଟ ମିଳୁଛି ଥଣ୍ଡା ଥଣ୍ଡା ଚକଲେଟ ଟାଇପ ର ଲାଗିବ ସେ ଚକୋଲେଟ ବି। ଖାଇଲେ କୁଆଡେ ଥଣ୍ଡା ବି ଭଲ ହେଇଯାଏ।
ହଁ ହଁ ହଁ ସେ ଚକଲେଟ ଦାମ ହେଲା ଦି ଟଙ୍କା ମାତ୍ର ଗୋଟେ ପ୍ୟାକେଟ କୁ।
ଦି ଟଙ୍କା।
ହଁ ଦି ଟଙ୍କା ବାହାରେ ଯୋଉଟା ଆମର ପାଞ୍ଚ ଟଙ୍କା ସେଇଠି ଦି ଟଙ୍କା।
ଓ ତାହେଲେ ତମେ କେବେ ଗଲେ ମୋ ପାଇଁ ଆଣିବ ତ।
ତମେ ଚାଲୁନ ଥରେ ବୁଲିକି ଆସିବ।
ହଁ ମୁଁ ଯିବି ଟିକେ ମୋର ଏବେ ଟିକେ ଏକ୍ଜାମ ଫେକ୍ଜାମ ସବୁ ଅଛି। ଅଛି ସବୁ ସରି ଯାଉ ତାପରେ ହଁ ସେ ସବୁ ସରିଯାଉ ତାପରେ ମୁଁ ଯିବି। ଟିକେ ପଢା ପଢି ରହୁଛି ସେଇ ସକାଶେ ମୁଁ ଯାଇପାରୁନି।
କିନ୍ତୁ।
ହୁଁ ଭଲ କେବେ ଆଉ ତମେ କଣ ମାନେ ବାବାଙ୍କ ଆଶ୍ରମକୁ ତମେ ତମ ବାବା, ମାଙ୍କୁ ସମସ୍ତଙ୍କୁ ନେଇକି ବୁଲେଇକି ଆଣିଛ।
ହଁ ଆମ ଘରେ ସମସ୍ତେ ଯାଇଛନ୍ତି।
ହଁ ତାହେଲେ ସମସ୍ତେ ବୁଲାବୁଲି କରିକି ଆସିଛନ୍ତି ନା। ଆଉ କୁଆଡେ କୁଆଡେ ଯାଇଛ ତମେ।
ଆଉ ମାନେ ସେ ପାଖାପାଖି ଅଛି ଭଲ ଲାଗା ସବୁ ଅଛି ବୁଲିବା ପାଇଁ।
ନା ନା କେବଳ ପୁଟବର୍ତ୍ତୀକୁ ଛାଡିକି ତମେ ଆଉ କୋଉ ଡିଷ୍ଟିକ କୁ ଯାଇଛ କି କୋଉ ଷ୍ଟେଟ କୁ ସେମିତି କିଛି ବୁଲାବୁଲି କରିବା ପାଇଁ ଯାଇଛ।
କଣ କହିଲ।
ମୁଁ କହିଲି ତମେ ବାବାଙ୍କ ଆଶ୍ରମ ଛଡା ମାନେ ପୁଟବର୍ତ୍ତୀ ଛଡା ଆଉ କୋଉ ଡିଷ୍ଟିକ କି କୋଉ ଷ୍ଟେଟ ତମେ ଯାଇଛ ସେମତି ବୁଲାବୁଲି ପାଇଁ।
ହୁଁ। ରାମେଶ୍ଵରମ ଯାଇଥିଲି କନ୍ୟାକୁମାରୀ କେରଳ ଆଉ ଏବେ ଯାଇଥିବ। ଉତ୍ତରାଖଣ୍ଡ ଯୋଉଟା କି କେଦାରନାଥ, ବଦ୍ରିନାଥ ସବୁ ଅଛି ଉତ୍ତରାଖଣ୍ଡ ରେ।
ଓହୋ ସେଠିକି ଯାଇଥିଲ ଆଉ ସେଠି ଦର୍ଶନ କେମିତି କଣ କଲ। କେଦାରନାଥ ରେ ଦର୍ଶନ କେମିତି କଣ କଲ।
କୋଉ ଜାଗାରେ।
କେଦାରନାଥ ରେ ତମର ଦର୍ଶନ କେମିତି କଣ କଲ।
ବହୁତ କଷ୍ଟ ହଉଛି ବାବାଙ୍କ ବହୁତ କଷ୍ଟ ଦୁଆରେ ଅସନ ଦେଲେ। ଚାଲି ଚାଲି ଗଲୁ।
ଓ ସେଠି ତାପରେ।
ଚାଲିବା ବି ବହୁତ କଷ୍ଟ। ଆଉ ସେଠି ଖାଇବା ରହିବା ବହୁତ କଷ୍ଟ। ମାନେ ଖାଲି ବରଫ ଏରିଆ ନା।
ହଁ।
ତ ସବୁ ଜିନିଷ ଆଣିଦେବି। ହୁଁ ସେଠି ରହିବା, ଖାଇବା ମାନେ ବହୁତ ଜିନିଷ ବହୁତ ରେଟ୍। ସେଠି କିଛି ମିଳେନି ଖାଇବା ପାଇଁ ମ୍ୟାଗି ଆଉ ଆଳୁ ଫେଣା ମିଳେ। ଆଉ କିଛି ମିଳେନି ଖାଇବା ପାଇଁ। ଏଇ ସବୁ ଅସୁବିଧା ଆଉ।
ଓହୋ ଖାଲି କେଦାରନାଥ ଯାଇଥିଲ। ତାପରେ ନା ଆଉ କୋଉଠିକି ବି ଯାଇଥିଲ।
ନାଇଁ କେଦାରନାଥ, ବଦ୍ରୀନାଥ, ଗଙ୍ଗୋତ୍ରୀ, ଯମୁନେତ୍ରୀ। ହରିଦ୍ବାର ଏରେସିିକେଜ। ଦିଲ୍ଲୀ, ମଥୁରା, ବୃନ୍ଦାବନ, ଅଯୋଧ୍ୟା।
ବୃନ୍ଦାବନ ବି ଯାଇଥିଲ।
ହୁଁ।
ବୃନ୍ଦାବନ କଣ କଣ କୋଉ କୋଉ ଜାଗା ସବୁ ଦେଖିଲ।
ଖାଲି ପ୍ରେମ ମନ୍ଦିର ଦେଖି ଯାଇଛି ଆଉ କିଛି ଦେଖିନି।
ଆଉ ଯୋଉ ପ୍ରେମ ମନ୍ଦିର ଅଛି, ବାଙ୍କେ ବିହାରୀ ଅଛନ୍ତି ତାଙ୍କୁ କାହାକୁ ବି ହେଲେ ଦର୍ଶନ କରିନ?
ହଁ କରିଛି ସେମିତି ଆଉ।
ହଁ ତାପରେ ଆଉ ଏପଟେ ସେ ତ ଗଲା ଏପଟେ ଯୋଉ ଶିରିଡି ହରିକା ଯାଇଛ?
ଶିରିଡି ଯାଇଛ?
ହଁ ଯାଇଛି।
ଶିରିଡ଼ିରେ ସେଠି ଯୋଉ ସନିସିଗ୍ନାପୁର ତାପରେ କଣ କଣ ଆଉ ସବୁ ଅଛି ଯୋଉ ସେଇଠି ପାଖାପାଖି କି ସେଇଟା ସ
ସନିସିଗ୍ନାପୁରରେ ମାନେ ସେ ଏରିଆରେ କାହା ଘରେ କବାଟ ଲାଗିନି। କାହା ଘରେ ଚୋରି ଚୋରି ବି ହୁଏନି। ହଁ। ଏଇ ସବୁ ସିଷ୍ଟମ ସେଇଠି ଅଛି।
ହଁ ହଉ ଆଉ। ହଉ ତାହେଲେ ର ହଉ। ହଉ ତାହେଲେ ରହିଲି।
ହଉ ଠିକ ଅଛି।
ହୁଁ।